ନମସ୍କାର ଆଜ୍ଞା। କଣ କହିଲେ?
କୋଉଠି କହୁଥିଲେ?
ହାଲୋ
ଆଜ୍ଞା କୋଉଠୁ କହୁଥିଲେ?
ଆ କହିପାରିବିନି, ଆଜ୍ଞା ।
କଣ କରୁଥିଲେ ଆଜ୍ଞା?
ମୁଁ ତ ଆମର ତ ବର୍ଷା ହଉଥିଲା, ଏବେ ପାଗ ଛାଡିଛି, ବାହାରକୁ ଆସିଛି ଏବେ ଆମ ନଦୀ ପାଖକୁ ଆସିଛି, ଏମିତି ବୁଲୁଛି ଆଉ।
ଆଜ୍ଞା, ଆଜ୍ଞା, ଆମର ବର୍ଷା ହଉଛି ଆମ ଘରୁ ବାହାରିପାରୁନୁ।
ଆମର ତ ଏବେ ତ ଲଘୁଚାପ ଲାଗି ରହିଛି।
ଆଜ୍ଞା ଆଜ୍ଞା ।
ଆମର ଆହୁରି ଏଇନା ହବ, ଆହୁରି ଆଉ ସାତତାରିଖ ଏମିତି ହବାର ଅଛି।
ହଁ ଏଇ ଲଘୁଚାପ ପାଇଁଛି ଆଉ
ଆ ହଉଛି ଆଉ କଣ କରିପାରିବା, ପାଣି ପାଗ କଥା ଆମ ଆମ ହାତ
ଆଜ୍ଞା ଆଜ୍ଞା।
ଆପଣ କଣ ରଜରେ କଣ କଣ କର--? ସେତି କୁହନ୍ତି, ମଧ୍ୟ ଯାଇଛି ପର୍ବ ଆପଣଙ୍କର ଆପଣ କଣ ରଜରେ କଣ କରିଛନ୍ତି ଏମିତି କୁହନ୍ତୁ? ଯାଇ ଯାଇଛନ୍ତି?
ରଜପୁରା ପାଳନ କରାଗଲା ଆଉ ରଜରେ ଆମର ଆ, ବୋହୂ ମାନେ ଆମେ ମାନେ ଆମେ ଘରେ ରହୁନୁ, ଟୋଟାଲ ରଜ ଉତ୍ସବ ଯୋଉଠି, ସେଠିକି ଟୋଟାଲ ଯାଉ ଭାରି ସମସ୍ତେ ଛୁଆ, ସ୍ତ୍ରୀ ଲୋକ, ବୁଢୀ ଲୋକ ସମସ୍ତେ। ଆଜ୍ଞା।
ଆପଣଙ୍କ ଆଡେତ ରଜ ଉତ୍ସବ ପାଳନ କରାଯାଏ।
ହଁ ରଜୋତ୍ସବ ପାଳନ କରାଯାଉଛି, ତାପରେ ଆମେ ଯୋଉ ଆମ ର ସେଠେଇ, ଆ ସବୁ ଖେଳ ଶଙ୍ଖ ଫୁଙ୍କା, ହୋଳାହୁଳି ବାସ୍କେଟବଲ ତାପରେ ମିୟୁଜିକ ଚେୟାର ତାପରେ ଛୁଚି ସୂତା ଦୌଡ଼ ଏମିତି ସବୁ ପ୍ରକାର ଖେଳ ଅଛି, ସେ ଖେଳରେ ଆପଣ ଯିଏ ଯିଏ ଜିତିବ, ସେ ପ୍ରାଇଜ୍ ଆଣିବ ଆଉ
ଆଜ୍ଞା । ଆଛା ଉ ତାହେଲେ ଆପଣ ଧର ଭଲ ସେ ପୁରା ପାଳନ
ଭଲସେ ପାଳନ କରାଯାଏ, ତାପରେ ଆମର ଗୋଟେ ଭଲ ଜିନିଷ ଯେ -ଆମେ ବୋହୂ ମାନେ ଘରେ ମାନେ ରୋଷେଇ ବାସ ହିଁ
ପ୍ରଶ୍ନ ହଁ ଆମେ ସେତେ ଥାଏ ଆମେ ପଚାରିବୁ ପ୍ରଶ୍ନ ଆପଣ ଦେବେ ଉତ୍ତର।
ପବ ଏଠି ହୁଏ ଏମିତି ରଜ ପାଳନ ହୁଏ। ପାଖ ଗାଁ ରେ ଆମ ଗାଁରେ ହୁଏ ନା ପାଖରେ ହୁଏ ଆମେ ଯାଉ ଆଉ ଏମତି ଆଉ ତ ଆମର ଏଠି ଏମିତି ଏତେ ଏତେ ବଡ ଇଏରେ ହୁଏ ନା ଆକାରରେ ତଥାପି ଯେତିକି ହୁଏ ଆମ ପାଇଁ ସେତିକି ବହୁତ ଯଥେଷ୍ଟ ଭଲ ଭଲ ଲାଗେ।
ଆଜ୍ଞା ଆଜ୍ଞା।
ହଁ ଆ।
ଆମର ଭଲ ଭଲ ଭଲଛି ମୁଁ ଖାଇଛି ସକାଳେ ଆ କ୍ଷୀର ବିସ୍କୁଟୁ ଆଉ ଏ ସବୁ ଖାଇଚି, କ୍ଷୀର ବିସ୍କୁଟୁ ମୁଢି ଗାଁଠିଆ ଗାଁଣ୍ଠିଆ ଏମିତି ପକେଇକି ସବୁ ଖାଇଚି ଆଉ ଚା ଟାଇପ ର ଖାଇ ଦେଇଚି ଆଉ, କଣ କହିଲେ?
ଆ ଖାଦ୍ୟ ଖାଇଛନ୍ତି ଆଉ
ଆ ହା ହା
ହ ସେଇଆ ବିସ୍କୁଟ୍ ମିକ୍ସ୍ଚର୍ ଆଜି ଖାଇଚି ଆଉ କଣ କର
ଘରୁ ତ ବାହା ଜଳିଖିଆ କିଛି କିଣିକି ଖାଇ ଖାଇହବନି ଘରେ ଯାହା ଖାଇବ ଆ।
ଯୋଉ ମୁଁ କଣ କୋହୁଥିଲି ଆଉ ଆପଣ କଣ ଆପଣ ହଜ ହଜବେଣ୍ଡ ଆପଣ ବାହା ହେଇ ମାରେଡ୍?
ଆଜ୍ଞା ଆଜ୍ଞା।
ମତେ ଜ
ହଁ ଅଛନ୍ତି ଏଇ ଗାଡି ସୋରୁମ ରେ ଆଉ।
ଆପଣ ହଉସ୍ ୱଆଇଫ୍?
ହଁ ହାଉସ୍ ୱାଇଫ୍
ମୁଁ ତ ଏବେ ମୁଁ ତ ପଢଉଥିଲି ପଢା ପଢି ଏମିତି ମୋର ପ୍ଲସ ଟୁ ଏବେ ସରିଚି ପାସ ଆଉଟ କରିଚି ଏଇ ବର୍ଷ। ଆଉ ଉ ମୁଁ ପ୍ଲାସ ଥ୍ରୀ କରିଚି ଆଉ ମୁଁ ଭାବିଚି ଆଗ ଗ୍ରାଜୁଏସନ କମ୍ପଲିଟ କରିବି ଏମିତି କିଛି ଶିକ୍ଷକ ଲାଇନ୍ ଯିବାର ଇଚ୍ଛା ଅଛି ଆଉ।
ଆଚ୍ଛା ଆଚ୍ଛା ଠିକ ଅଛି।
ହ।
ଆ ମୁ ଭୂଣୀ ମୋର ଗୋଟାଏ ଝିଅ ଦିଇଟା ପୁଅ ଆଉ।
ଆଉ ମୁଁ ତ ଆମର ମୁଁ ତ ଆମର ବାପା ମା ର ଆମେ ଦି ଭାଇ ଭଉଣୀ ମୋର ସା ସାନ ଭଉଣୀ ଜଣେ ଅଛି, ମୁଁ ବଡ।
ଆଚ୍ଛା।
ଆମର ଯ ବଡ ଫ୍ୟାମିଲି ହବ ବଡ ପରିବାର ଆମର କୋଡିଏ କୋଡିଏ ର ଉର୍ଦ୍ଧ୍ୱ ଲୋକ ହେବେ
ଆଛା ଆମର ବି ସେ ବଡ ଫ୍ୟାମିଲି।
ଆଜ୍ଞା ଆପଣ କଣ ଆପଣଙ୍କ ଇ ଜଏଣ୍ଟ୍ ଫାମିଲି କି?
ଆଚ୍ଛା ହଁ।
ଆଁ ଜଏଁଟ
ଆମ ଜଏଣ୍ଟ ଫ୍ୟାମିଲି ଆମେ ପା ପାଞ୍ଚ ଭାଇ।
ମୋର ତ ଜଏଣ୍ଟ୍ ଫାମିଲି ନୁହଁ କିନ୍ତୁ ମିଳାମିଶ କରି ଏମତି ରହୁଚୁ ଆଉ।
ନା ଆମର ଜଏଣ୍ଟ୍ ଫ୍ୟାମିଲ।
ଏକା ହୋଉଥିବ।
ହଁ ହଁ ଆଉ।
ଏମତି ବୋହୁତ ଇଏ କଷ୍ଟ ସେମିତି ରୋଷେଇ କରିବା କାହି ନା
ବୋହୁତ କଷ୍ଟ ଦେଖିବାକୁ ଗଲେ ବୋହୁତ କଷ୍ଟ ଦେଖିବାକୁ ଗଲେ ବୋହୁତ ସହଜ
ଯ ମିଶିକି କରିଦେଲେ ସଇଲା ନହେଲେ ତ କେମିତି କରିବି ଜଣେ ଲୋକ
ହଁ ଦେଖିବାକୁ ଗଲେ ବହୁତ କଷ୍ଟ ଦେଖିବାକୁ ଗଲେ ପୁରା ସହଜ।
ଆଜ୍ଞା।
ଯିଏ ଏକୁଟିଆ ଯଦି ସବୁ କରୁଥବ ତାକୁ ପୁରା କଷ୍ଟ ଯିଏ ମିସି ଆମେ କରିଦଉଥିବୁ ତାହାଲେ ଆମକୁ ସହଜ ତାପରେ ଆମେ ବି ମିଶିକି ହିଁ କରୁ।
କଣ ରିହିଚି ରହିଛି ତା ଭିତରେ କୁହନ୍ତୁ କଣ କୋଉ କୋଉ ଜାଗା ସିଏ ବା ଯାଇଛନ୍ତି ବୁ କୁହନ୍ତୁ ତା ବିଷୟରେ କିଛି?
ସବୁ ସବୁ ଜାଗା ତ ଆମେ ଯାଇଛୁ ପୁରୀ ଯାଇଛୁ ସାରଳା ଯାଇଚୁ କୋଣାର୍କ ଯାଇଚୁ। ଆ ଥରକ ଦରୀଙ୍ଗିବାଡି ଯାଇଥିଲୁ।
ଆଜ୍ଞା।
ଆଉ ପଞ୍ଚଲିଙ୍ଗେଶ୍ଵର ଯାଇଚୁ।
ଆମର ତ ପାଖରେ ଏମତି ତ ଆମେ ଛତିଆ ପା ପା ଏରିଆରେ ଆମେ କହୁଥିଲୁ । ତ ଆମର ତ ଏଇ ପାଖରେ ଏମତି ଅଛି ଏମତି ମହାବିନାୟକ ଛତିଆ ପଟ ଏମତି ଅଛି। ତୁ ସେଇଥି ସ୍ଥାନ ଯାଇଛୁ ପାଖାପାଖି ଜାଗା ଆଉ ତୋ ଗାଁରେ ରହୁଛୁ।
ଆଚ୍ଛା।
ଏବେତ ବର୍ଷା ହଉଛି କିଏ କୁଆଡେ ଯାଇପାରିବନି ଏବେ ସେଥିପାଇଁ ଘରେ ବସିଛୁ ଆଉ କଣ କରିବି। ଆଉ କଣ ଲଞ୍ଚ? କଣ?
ଲଞ୍ଚ ଆମର ଭାତ ବସିଚି।
ଆଜ୍ଞା।
ଭାତ ବସିଛି ଡାଲି ହବ ଯୋଉ ବଡି କଷା ହବ।
ହୁଁ।
ସୋୟାବନ୍ ବଡି।
ବର୍ଷା ହବ ପାମ୍ପଡ ଫାମ୍ପଡ ଟିକେ ଛାଣିକି ସାଲଟ ଫାଲାଟ କରିଦେଲେ ଟିକେ ଖାଇଦେବି ସାଧା ଆଇଟମ ଆଉ।
ଆଜ୍ଞା ଆମର ତ ଆଜି ଶନିବାର ଅଛି ହେଇଛି ଆଉ ସେ ତ ଶନିବାର ଯେହେତୁ ଆଜି ତ ଆଇଁଷ ଆମେ ଆମେ ଗ୍ରହଣ କରିବୁନୁ ତା ନିରାମିଷ ହଉଛି ଆଉ। ସାଧା ଖାଦ୍ୟ ଯାହା।
ହଁ ଆମର ବି ସେଇ ଆମେ ଶନିବାର ଆମିଷ ଇଏ କରୁ।
ଆପଣ ଆପଣଙ୍କ କଣ ଅଛି ନିରାମିଷ ନା ଆମିଷ?
ନା ଆମର ନିରାମିଷ ନା ଶନିବାର ଆଜି।
ଆପଣଙ୍କ ସେଇଆଡେ ପାଗ କେମିତି କଣହଉଛି?
ବର୍ଷା ଚାଲିଛି ଏପର୍ଯ୍ୟନ୍ତ। ଆମର ପଯ୍ୟନ୍ତ ବର୍ଷା ଚାଲଚି।
ଲଘୁଚାପ ହେଇଛି ଆଉ ଏବେ ଏବେ ବି ହଉଛି ଆପଣଙ୍କର ଆମର ଇଆଡ଼େ ବେ ହଉଛି ଆଉ ମଝିରେ ଦେଇଥିଲା ପାଗ ଆମେ ଆଇଥିଲୁ ବାହାରକୁ ପୁଣି ବର୍ଷା ହଉଛି।
ନାହିଁ ଆମର ଆମ ଆମେ ବାହାରକୁ ବାହାରି ହିଁ ପାରୁନୁ ବର୍ଷା। ସକାଳୁ ହଉଚୁ ବର୍ଷା।
ସେଠିକାର ପାଖ ଏମିତି ଜାଗା ଜାଗା ନା କିଛି ଜାଗା ଭିତରେ କିଛି କଣ ଜାଗା ଆପଣଙ୍କୁ କହିବାକୁ ଭଲ ଲା ଗେ? ଯିବାକୁ ଭଲ ଲାଗେ ସେ ଜାଗା? ଆପଣ ସେ ପାଖ ଜାଗା ବିଷୟରେ କିଛି କୁହନ୍ତୁ ଆପଣଙ୍କୁ ଯୋଉଟା ଭଲ ଲାଗେ ଏମତି ପାଖକୁ ସେଠି ଯିବା ପାଇଁ ବୁଲିବା ପାଇଁ? ଏମିତି କିଛି ଭଲ ଲାଗେ?
ନାଇଁ ସେମିତି କୁଆଡେ ଆମର ତ ଗୃହିଣୀ ଘରେ ରହିବୁ କୁଆଡେ ଆଉ ବାହାରକୁ ଯିବୁ?
ଆଜ୍ଞା। ଆଉ ଆପଣଙ୍କୁ କଣ କରିବାକୁ ଭଲ ଲାଗିବ?
ଆଉ ତମେ କଣ ଖାଇଥିଲ କୁଅ କୁଅ ତମେ କଣ ଖାଇଥିଲ ଆଜି ସକାଳେ?
ସେଇ ଖାଇ କହୁଥିଲି ବିସ୍କୁଟ ମିଶ୍ଚର ଖାଇଛି ଏବେ ତ ଖାଇନି। ଆଉ ଏବେ ଖାଇବି ଆଉ ଟିକେ ଘରେ ବସିଛି ଘରେ। ତ ଘରେ ଅଛି ମୁଁ ତ ବାହାରକୁ ପଳେଇ ଆଇଛି।
ହଁ।
ତତେ ବସିଥିବ ଆଉ ମଜା ଲାଗୁଛି।
ଆଉ ବାବା କଣ କରନ୍ତି?
ବାବା ଦୋକାନରେ ଅଛନ୍ତି ବିଜନେସ୍ କରନ୍ତି ଆଉ।
ଆଛା ଆଉ ମାମା?
ହଉଛି।
ଆଉ ସାନ ଭଉଣୀ କୋଉ କ୍ଲାସରେ ପଡୁଛି?
ଏଇ ବର୍ଷ ଦଶମ ହେଲା। ଦଶହଜାର ପଡୁଛି।
ଆଚ୍ଛା।
ମୁଁ ତଣ କହୁଥିଲି ଆପଣଙ୍କୁ ମୋର ଶିକ୍ଷ- ଶିକ୍ଷକ ହବାର ଗୋଟେ ମାନେ ଭଲ ଇ ଗୋଟେ ଇଚ୍ଛା ଅଛି।
କଣ ଟିଚର?
ଯାଖିଚୋର।
ଆଚ୍ଛା ଆଚ୍ଛା ହଉ ମନ ଦେଇ ପାଠ ପଢ।
ହୁ ମୁଁ ତ କ ଯୋଉ କହୁ କହୁଥିଲି ଯେ ଗ୍ରାଜୁଏସନ କରିବି ବୋଲି ତାପରେ ପିଜି କରିବି ଏମିତି ମୋର ଗୋଟେ ଆଶା ଅଛି ଆଗରୁ ଆଉ।
ଆଚ୍ଛା ଆଚ୍ଛା। ହଉ ପାଠ ମନ ଲଗେଇ ପାଠ ପଢ଼ିଲେ ଆସ ପୂରଣ ହବ ନିଶ୍ଚିତ ଆଉ।
ଆପଣ ଆଉ କେତେ ପୁଅଝିଅ?
ମୋର ଦିଟା ପୁଅ ଗୋଟାଏ ଝିଅ। ହଁ ଝିଅ ବଡ଼।
ଦିଇ ଦି ନ
ହଁ ପୁଅ ଦିଇଜଣ ସାନ।
ହୁଁ ହୁଁ। ସେମାନେ କୋଉ-କୋଉ କ୍ଲାସରେ ପଢୁଛନ୍ତି କଣ କୋଉ ଶ୍ରେଣୀରେ ପଢୁଛନ୍ତି ସେମାନେ?
ଝିଅର ଦଶମ ହେଲା। ପୁଅର ସପ୍ତମ ହେଲା ଆଉ ଗୋଟେ ପୁଅର ପ୍ରଥମ।
ହୁଁ ହୁଁ ତାହେଲେ ଛୋଟ ଛୋଟ ଜୋଡେ ପୁଅ ଆଉ।
ହଁ। ଝିଅ ବଡ।
ଆଜ୍ଞା ଆପଣ କେବେ ଆସନ୍ତୁ ଆମ ଇଆଡ଼େ ଆମ ଛତିଆ ପଟଆଡେ ଆସନ୍ତୁ କେବେ ଇଆଡେ ବୁଲାବୁଲି କରିବେ ଭଲ ଜାଗା ସେଠ ଆପଣ ରଥଯାତ୍ରା ଆପଣ ସିଆଡେ ହୁଏ? ଏବେ ତ ଆସୁଛି ଆଗକୁ।
ହଁ ହଁ ଆମର ରଥଯାତ୍ରା ହୁଏ।
ହଁ କେମତି ରଥଯାତ୍ରା କେମିତି ଯାଆନ୍ତି ପୁରୀ ଫୁରୀ ଯାଇଛନ୍ତି କେବେ ରଥଯାତ୍ରାକୁ?
ଁ ହୁଁ ହଁ ମୁଁ ପୁରୀ କିି ତ ଯାଏ ସବୁ ବର୍ଷ ହିଁ ଯାଏ ରଥଯାତ୍ରାକୁ ସବୁ ବର୍ଷ ଯାଏ।
ଯାଇନି ଏବେଥର ଭାବିଛି ଏଇ ବର୍ଷ ଭାବିଛି ଯିବି। ଏଇ ବର୍ଷତ ଭାବିଛି ଯିବି ଆଉ ଡୋରି ଲାଗିବେ ଏଇ ବର୍ଷ ଭାବୁଛି ପଳେଇ ଯିବି ଆଉ।
ହଉ ହଉ ଠିକ
ଆଜ୍ଞା ତ ଯାଇନା କହୁ ସେ ରହିଛିି ଯାହା ପାଖରେ ଏମିତି ରଥ ହୁଏ ସେ ଟଣା ଟଣି କରିଦବୁ ଆଉ କଣ? ଆମ ପାଖ ଗାଁ ର ପାଖ ଜାଗାରେ ସବୁ ହୁଏ ରଥ ଅଛନ୍ତି ଛୋଟ ବେଶୀ ବଡ ଅଛ ପୁରୀ ଭଳିଆ ନୁହଁ। ଏତେ ବଡ ନୁହଁ। ଏଇ ଛୋଟ ଆକାରରେ ଏମିତି ହୁଏ ଆମେ ସେଠି ବୁଲାବୁଲି କରିଛୁ ଆଉ ଟଣା ଟଣି କରୁଚୁ। ଆ ଆଉ ଥରେ ଆଉ ତବେ ପୁରୀ କେମତି ଯିବାର ସୌଭାଗ୍ୟ ପାଇନୁ ଏ ଏ ବର୍ଷ ଏବେ ତ ଭାବିଛି ଯିବାର
ହ ଆମେ ସବୁ ବର୍ଷ ପୁରୀ ରଥଯାତ୍ରା କୁ ଯାଉ।
ହୁଁ କଣ କେମିତି ପୁରୀ ଯାତ୍ରାରେ କଣ ହୁଏ ଏମିତି କୁହନ୍ତୁ ମୁଁ ତ କେବେ ଯାଇନି ଆପଣ ତ ଯାଇଚନ୍ତି କୁହନ୍ତୁ ତା ବିଷୟରେ କଣ କିଛି
ଏଇ ଯୋଉ ରଥଯାତ୍ରା ମୁଁ ଅଧର୍ପଣା ଦିନ ଯାଏ।
ଆଜ୍ଞା।
ଯେତେବେଳେ ତ ପୁରୀ ଯିବ ସେତେବେଳେ ତ ଭିଡ ଆଉ।
ସେ ଜାଗା ସେମିତିଆ। ସେ ଜାଗା ସେମିତିଆ ଆଉ ସେଠୀ ଯିଏ ରହିବ ବାମ ତ ବାମ ତ ଚା ମୋ ଘର ଏମିତି ଚାଷ ଏମତି ହୁଏ। ମୋର ଚାଷ ବରାଦି କାମ ଦାଦା ବଡବାପା ଏମିତୀ ଗ୍ରାମର ପନିପରିବା ଭଲ ଲାଗେ ବାଇଗଣ ଫାଇଗଣ ଠୁ ଆରମ୍ଭ କରି କାକୁଡି ଫାକୁଡି ଲାଗେ। ଆଉ ଏବେ ଆମର ତଳି ପଡିଚି ଧାନର ଧାନ ହବ ଏ ଆଉ ଆପଣଙ୍କର କେହି ଚାଷବାଷ କରନ୍ତିନି
ନାଇଁ ନାଇଁ ଆମ କେ ଚାଷ କରନ୍ତି
ହୁଁ ତ କହୁଥିଲ ଆମର ଦଶଟା ଘର ଆମର ଆଉ ବଡିଆ ଘର କଥା।
ହଁ ହଉ ପୁଅ।
ମୁଁ ଆଜ୍ଞା ରଖୁଛି ଆଉ ଆଜ୍ଞା ଆପ ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ଧନ୍ୟବାଦ।
ଆଜ୍ଞା ଆଜ୍ଞା ହଁ ଠିକ ଅଛି।